ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ହୁଁ ହୁଁ ଆ ଆଜି ଯା ହଉ ଶୁ ଆ ସକାଳୁ ଜୟ ଜଗନ୍ନାଥ
ଆଜ୍ଞା।
ଇଏ ରୁ ହି ଆରମ୍ଭ କରିବା।
ଆଜ୍ଞା ଆପଣଙ୍କୁ କଣ ଥଣ୍ଡା ଧରିଛି?
ନାଇଁ କଣ କିଏ ମନେ ପକଉଛନ୍ତି ତାଳୁ କୁ ଟିକେ ଉଠିଗଲା।
ଆଜ୍ଞା।
ହୁଁ। । କ କଣ କୁହନ୍ତି ମନ ପକେଇଲେ ତାଳକୁ ଉଠି ଯାଏ? ଆଜି ସେଇ ଅବସ୍ଥା ମୋର ତାଳକୁ ଉଠିଗଲା। ହା ନାକଟା ମୋର ପୋଡି ଉଠୁଛି ହୁଁମ।
ଆଜ୍ଞା।
ହୁଁ ହଉ ଆଉ। ଆଉ ଆଉ ଉ ଜଗନ୍ନାଥଙ୍କୁ କେବେ କଣ ମାଗିଛନ୍ତି?
ହଁ ଜଗନ୍ନାଥଙ୍କୁ ତ ବହୁତ କିଛି ମାଗିଛି, କାହିଁକିନା ଯେତେବେଳେ ମୋ ମାଆଙ୍କର ଦେହ ଖରାପ ଥିଲା ତାଙ୍କର ଗୋଡ ଅପରେସନ ହେଇଥିଲା।
ହଁ।
ମୁଁ ତାଙ୍କ ପାଖରେ ମାନେ ଗୁହାରି କରିଥିଲି କି ଯିଏ କି ମୋ ମାଆଙ୍କ ଗୋଡ ଟା କି ଜଲଦି ଟିକେ ଭଲ କରିଦେବା ପାଇଁ।
ହୁଁ।
ଆଉ ଭଲ ବି ତ ହେଲା ଏମତି ଅପରେସନ ହେଲେ ବି ତଥାପି ଟିକେ ଫୁଲା ବି କମୁନି ଏବେ ବି।
ହୁଁ ଠାକ ଠାକୁର ଙ୍କୁ ଡାକ ସେଇ ଜଗା ଙ୍କୁ ଡାକ। ସେ ଜଗା ହିଁମ୍ ସବୁର ସମାଧାନ କରିବେ, ଜାଣିନି ହଁ, ହଁ। ମା ଆଉ ମେଡିସିନ ଖାଉନାହାନ୍ତି ଔଷଧ ଖାଉନାହାନ୍ତି ମା ନୁହ।
ନାଇଁ ମା କେବେ ତାଙ୍କର ଜର ଥଣ୍ଡା ହେଲେ କେବେ ସେ ମେଡିସିନ କିମ୍ବା ଇଞ୍ଜେକ୍ସନ କୁ ଭଲ ପାଆନ୍ତିନି କି ସେ ବି ଖାଆନ୍ତିନି ଜମା ଆଉ ସେ ଖାଇଲା ପରେ ବି ତାଙ୍କର ତ ମେଡ଼ିସିନ ମାନେ ଖାଇଲା ପରେ ବି ତାଙ୍କର ମାନେ ଗୋଡ଼ ଟା ଭଲ ହଉନି। ଫୁଲା ବି କମୁନି ସେ ଆଉ ଔଷଧ ଖାଉ ବି ନାହାଁନ୍ତି।
ଆଉ ଅଲଗା ଅସୁବିଧା କିଛି ନାହିଁ ଖାଲିରେ ଗୋଡ଼ ଟା ଫୁଲା ରହୁଛି।
ଆଜ୍ଞା ଖାଲି ଗୋଡ଼ ଫୁଲ ରହୁଛି ଆଉ ଅଲଗା କିଛି ବିନ୍ଧା ବିନ୍ଧି ଏଗୁରା ସବୁ ବିଶେଷ କିଛି ହୋଉନି। ହେଲେ କିନ୍ତୁ ଆଜି କାହିଁକି ବୋହୁତ ତାଙ୍କ ଗୋଡ଼ ବୋହୁତ ବିନ୍ଧୁଥିଲା। ଚାଲି ବି ପାରିଲେନି ଆଉ ଟିକେ ଆଜ୍ଞା ଯୋଉ ଗୋଡ଼ ଅପରେସନ ହେଇଛି ସେ ଗୋଡ଼ ନୁହଁ ତାର ମାନେ ଡାହାଣ ଗୋଡ଼ ଅପରେସନ ହେଇଛି ଆଜ୍ଞା ବାଁ ଗୋଡ଼ ଟା ଆଁ ବିନ୍ଧା ହଉଥିଲା।
ଇ ମୋର ବି ସେମିତି ହଉଛି ଆମ ବୋଉଙ୍କର ବି ସେମିତି ଥଣ୍ଡା, ଜର, ବିନ୍ଧା ହୋଉଛି। ଓ ହଁ ହଁ ହଁ। ପୁଅ ତ ଦୁଇ ଦିନ ହେଲା ବି କହୁଛି ଛୋଟ ପୁଅଟେ ଆଉ ବୋଉ ବୋଉ ଆଉ ମୁଁ ଗୋଡ଼ ବିନ୍ଧୁଛି ରାତିରେ ବି ଶୁଆଇ ଦୋଉନି ଲାଇନ ପଳଉଛି ଯେତେବେଳେ। ଅ କହୁଛି ମତେ ବିଞ୍ଚୁଣି ରେ ବିଞ୍ଚ ଆଉ ଗୋଡ଼ଟା ମୋଡ଼ି ଦେ ଏଣେ ଗୋଟେ ହାତ ରେ ବିଞ୍ଚୁଣି ବିଞ୍ଚିବି ମୋ ହା ତ ଟିକେ ଖରାପ ଅଛି ମୋ ହାତରେ କିଛି ପ୍ରେସର କାମ କରିପାରୁନାହିଁ। ଗୋଟେ ତାଟେଇ ପାଣି ବି ନା ନା କିଛି ହେଇନି ମେଡ଼ିକାଲ ଯାଇଥିଲି ଡାକ୍ତରଖାନା ଯାଇଥିଲି। ଆଉ ଦୁଇ ତିନି ହଜାର ଟଙ୍କାର ମେଡି଼ସିନ ବି ସାର୍ ଲେଖିଲେ। ଆଉ ଇଂଜେକ୍ସନ୍ ଓସ୍ ସଦ ଆଇଁଲି ଆଣିଲା ପରେ କଣ କହିଲା ଭଳିଆ ଗରିବ ଘର ଆଉ ଏତେ ଟଙ୍କାରେ ମେଡି଼ସ୍ ତିନ୍ ଆଉ ଖାଇ ପାରିବା ଖାଲି ଅଳପ ଟଙ୍କାରେ ମେଡ଼ିସିନ୍ ଆଣିଥିଲି ଗୋ ଟେ ଇଞ୍ଜେକ୍ସନ ଦେଇକି ଆଇଥିଲି ଆଉ ଦୁଇ ଦିନ ପାଇଁ ଇଞ୍ଜେକ୍ସନ ଦେବାକୁ କହିଥିଲେ। ଆଉ କଣ କରିବା ଆଉ ସେମିତି ଅ ର୍ଥ ନା ନା ହଁ। ଥ ଅସୁବିଧା ଆଉ ଯାଇପାଇଲାନି ଯାଇପାଇଲୁନୁ।
ହୁଁ। ଆଜିକାଲି ଦୁନିଆରେ ତ ପଇସା ନହେଲେ କିଛି ବି ହବନି।
ହଁ ହଁ।
ଆଜ୍ଞା।
ହୁଁ ଆଉ ବିନ୍ଧୁଛି ଯୋରେ ହାତଟା ଯେତେବେଳ ଅଛି ଅଛି ରୁଗୁ ରୁୁଗୁ ରୁଗୁ ରୁଗୁ ହେଇ ହେଇ ବିନ୍ଧୁ ଚି ଅସମାଳ ହେଇ ପଡ଼ୁଛି।
ସ୍ଵାସ୍ଥ୍ୟ କାର୍ଡ ଥିବ ବୋଧେ ଆପଣଙ୍କର।
ଏଁ ସେଇଟା ହଁ ସ୍ୱାସ୍ଥ୍ୟ କାର୍ଡ ଅଛି ଯେହେତୁ ହେଟା ଅତି ଆମର କଣ କହିଲା ଭଳିଆ ଜ ଅତିରିକ୍ତ ଅସୁବିଧା ହେଲେ ମୁଁ ଡାକ୍ତରଖାନାରେ ଆଡମି ସନ ହେଲେ ସେ କା-କାର୍ଡ ଟା କାମ ଦବ ଆମର ଏ ନର୍ମାଲି ଆ ମର କଣ କହିଲେ ଭଳିଆ ଅଳ୍ପ ଟିକେ ବହୁତ ହେଲା। କି ହାତ ଗୋଡ଼ କଟିଗଲା କି ଖଣ୍ଡିଆ ହେଇଗଲା ସେଥିରେ କାମ କରିବନି।
ଆଜ୍ଞା ଆପଣ ଗମ୍ ଗମେର୍ଟ୍ ମେଡ଼ି କାଲ୍ ଯାଉନ।
ହଁ ହଁ ଗରମ୍ ମେଡ଼ିକାଲ ଯିବା ପାଇଁ ଅ ମ ଇଏ ଅଛି ମେନ୍ ହୋଉଛି ଆମର ମୋର ଛୋଟ ପୁଅଟେ। ଆଉ ଦେଖୁଥିବେ ତ ଘରୁ ଭାରିବୁ ମାନେ ବର୍ଷା କୋଉ ଭଳିଆ ହଉଛି ହଁ ହଁ ଯିବାକୁ କୁ ମନ ହଉନି ଯଦି ମୁଁ ବି ଯାଉଛି ଘରେ ପୁଅକୁ ଛାଡିକି ଯାଉଛି ପୁଅ ଖାଇବା ପିଇକୁ ହଇରାଣ ହବ। ସେଥିପାଇଁ ମନ ହଉନାହିଁ ମୋର ଯାହା ହଉଛି ହଉ ପୁଅର କିଛି ଅସୁବିଧା ନ ହଉ। ସେଇଠି ହଁ ହଁ ହଁ।
ନ ଆଉ
ନାଇଁ ଏମିତି ଆଉ ସବୁ ଆଉ ଭଲ ମନ୍ଦରେ ଏମିତି ସୁଖ ଦୁଃଖରେ ରହିଛି ସେଇ କାଳିଆ ଶାନ୍ତ ହି ସବୁବେଳେ ଇଏ କରିବେ ହଁ ହଁ ଆଉ ହୁଁ। ଆଉ କେବେ ଯାଇଛନ୍ତି ପୁରୀ ତ ଯାଇନାହାନ୍ତି ଯଦି ଯିବା ଯାଇକି ଯାଇଥିବେ ନରେନ୍ଦ୍ର ପୋଖରୀ ଦେଖିଛନ୍ତି ନା କେତେ ମାଛ ତା ଦେହରେ କେତେ ପୁରାତନ ର ମାଛ ସବୁ ଅଛନ୍ତି।
ଆଜ୍ଞା ମୁଁ ପୁରୀ ଯାଇଥିଲି ହେଲେ ନରେନ୍ଦ୍ର ପୋଖରୀ ଯାଇନଥିଲି। ସେ କଣ ପାଇଁ ନା ମୁଁ ଗାଡିରେ ଗଲେ ମୋର ବାନ୍ତି ହୁଏ ଆଉ ମାନେ ଟିକେ ଦେହ ଖରାପ ହେଇଗଲାରୁ ମୁଁ ମାନେ ବସିଥିଲି ଆଉ ନରେନ୍ଦ୍ର ପୋଖରୀ ଆଉ ଯାଇପାରିିନଥିଲି। ଭାବୁଛି ଆଉ କେବେ ଗଲେ ଯାହାହେଲେ ବି ଦୁଇ ତିନି ଦିନ ରହିିବି ସେଠି ଘର ଭଡା ନେଇକି ରହିକି ବୁଲିିବାଲିକି ସବୁ ଆସିବ ଦେଖିକି ଆସିବି।
ଖୁଛି କାଳିଆକୁ ଦେଖିବା ପାଇଁ କିନ୍ତୁ କାଳିଆଙ୍କର ଡୋରି ଲାଗୁନାହିଁ। ଆଉ ନେଲା ବାଲା ତ ଜଣେ ହଉଛନ୍ତି ମୋ ସ୍ଵାମୀ ସିଏ ତ ନାହାନ୍ତି।
ଭଲ ଲାଗିଲା କେମିତି ଆମେ ଆଉ ଯାଇପାରିବା ଆପଣଙ୍କର ଯେତେ ଇଚ୍ଛା ଥିଲେ ବି ଡୋରି ନ ଲାଗିଲେ ତ ଆପଣ ଯାଇପାରିବେ ନାହିଁ।
ନା ମନ ଅଛି ବହୁତ ଯିବାରେ କିନ୍ତୁ ମୁଁ ଯାଇପାରୁନାହିଁ ଠା ପୁଅର ଚାହୁଁନାହାନ୍ତି ମୁଁ ଯିବା ପାଇଁ ନ ହେଇଥିଲେ ସେ ସୋଉ ବାଟେ ମତେ ନେଇଯାଆନ୍ତେ ତାଙ୍ଗ କତିକି। ନଉ ନହାନ୍ତି। ମନ ହୋଉଛି ଯୋଉଠି ଏମତି ବୁଲନ୍ତି ନରେନ୍ଦ୍ର ପୋଖରରେ ଗାଧନ୍ତି ଆଉ ସମୁଦ୍ରରେ ଲହଡି ଭାଙ୍ଗନ୍ତି। ଆଉ ଅରୁଆ ଡାଲମା ସେଠୀ ଖାଆନ୍ତି ଅବଡା। ଖାଇକି ମନ ତୁପ୍ତି କରିକି ହଁ। ମନ ତୃପ୍ତି କରିକି ଆସନ୍ତି ହଁ। ଆବଡା ଭଲ ଲାଗୁ ମନ୍ଦନାଗୁ ମାନେ ମନରେ ଶ୍ରଦ୍ଧା ଭକ୍ତି ସ୍ନେହ ଥିଲେ ସେ କଣ କହିଲା ଭଳିଆ ପଚା ଜିନିଷ ବି ଅମୃତ। ଲାଗିବ ହଁ ବିଷ ବି ଅମୃତ ଲାଗିବ। କଥାରେ ନାହିଁ ବିସ ବି ଅମୃତ ଲାଗିବ। ମନରେ ସ୍ନେହ ଶ୍ରଦ୍ଧା ଭକ୍ତି ଥିବା ହିଁ ଦରକାର।
ଆଜ୍ଞା ଆପଣଙ୍କ ସିଆଡେ ମାଛ ଚାଷ କରାଜାଏ। କରନ୍ତି।
ହୁଁ ହୁଁ ବର୍ଷେ ଆମର ମୋ ସ୍ଵାମୀ ମାଛ ଚାଷ ଏଇଠି କରିଥିଲେ ପୋଖରୀରେ। ଜାଣିନଥିଲେ ସେ ବର୍ଷ ହେବ ବୋଲି ବର୍ଷା ଆଉ ମୋର ବହୁତ ସାରା ଲୁଗା ଥିଲା ବହୁତ ପୁରାତନ ଲୁଗା ଥିଲା ମୋର ପୁରୁଣା ହଁ। ମୁଁ ଆ ବାହାଘର ହେଲାଣି ଚଉଦ ବର୍ଷ ଚଉଦ ପନ୍ଦର ବର୍ଷର ଲୁଗା ଥିଲା। ଆମ ସ୍ୱାମୀ ତାକୁ ସବୁ ନେଇକି ସେ ପୋଖରୀ ଚାରିିକର ଘୁରେଇ ଦେଲେ। ଡବଲ କରିକି କହିଲେ ମାଛ ଯାଇପାରିବେନି ଦେଖିଲା ବେଳକୁ ସେ ଡବଲ ଲୁଗା ବି ଚଢିଗଲା। ହ ବର୍ଷା ତ ପଡିଲେ ସେ ଲୁଗା ଉଁଚାର ପାଣି ହେଇଗଲା। ଆଉ ଯିଏ ଜୁଆଡେ ମାଛ ସବୁ ପଳେଇଲେ ବହୁତ ତୁମନ ଦୁଃଖ ହେଲା ହଁ ଲସତ ହେଲା ହେଲା ମନ ଦୁ ଖହେଲା ସିଏ ଚାରି ପାଞ୍ଚ ଜଣ ମିଶିକି କରିଥିଲେ ଆଉ ମୋ ସ୍ଵାମୀ ଟିକେ ର ଗେଇ ରାଗେଇ ହେଲେ କହିଲେ ମୁଁ ଏତେ କଷ୍ଟ କରିଥିଲି ଏତେ ପଇସା ଖର୍ଚ୍ଚ କରିଥିଲି ନଥିବାକୁ ଆଉ ସବୁ ପଇସା ପାଣିରେ ପଡ଼ିଗଲା ଆଉ କେବେ ଏମିତି ମାଛ ଚାଷ କରି ମୁଁ କହିଲି ଦେଖ ଆଉ କଁ କହିଲା ଭଳିଆ ଥରେ ଏମିତି ହଁ ଏମ୍ ସିନା ନଷ୍ଟ ହେଇଗଲା ସବୁଥର ନଷ୍ଟ ହବ ବୋଲି କିଛି ମାନେ ଅଛିକି ହଁ ହୁଁ ହୁଁ ହଁ। ଆଉ ଦେଖ କଷ୍ଟ କରିବା କୋ ହଁ ହଁ ହଁ ହଁ ହଁ।
ବାରମ୍ବାର ଆଉ ଥରେବି କରିବା।
ହଁ ମୁଁ ହେଇଆ କଇଁଲି କଷ୍ଟ କଲେହିଁ କୃଷ୍ଣ ମିଳିଥାଏ। ଆଉ ଆମେ ହଁ ଯଦି ଆମେ କଷ୍ଟ କରିଥିଲେ ଭଗବାନ ଆମ ଠାରୁ ନେଇଗଲେ ଛଡ଼େଇକି ହେଲେ ଆଉ କୋଉ ବାଟେ ଫୁଣି ଆମକୁ ଭଗବାନ ଦେବେ ହଁ ଆମେ ଆଶାଟା ଛାଡ଼ିବାନି ଆଶାଟା ଜାରି ର ହଁ ହଁ ରଖିବାନି ସେତେବେଳେ ଭଗବା ହଁ। ହଁ ସେଯେତେବେଳେ ଭଗବାନ ଚାହିଁବେ ସେନିଶ୍ଚୟ ହିଁ ଦେବେ। ଆମେ ମନେଇ କରୁଥିବା ଭଗବାନ୍ ଆମର ଦରକାର୍ ନାଇଁ କିନ୍ତୁ ଭଗବାନ୍ ଆମକୁ ଯାଚିକି ଦଉଥିବେ।
ଆଜ୍ଞା।
ଅଁ ହଁ ହୋ
ଆଉ ଆପଣଙ୍କର ଆମ୍ବ ଆମ୍ବ ଗଛ ଅଛି?
ହଁ ଆମ୍ବ ଅଛି ବହୁତ୍ ବଡ଼ ପୂର୍ବ ପୁରାତନ ଗଛ
ଆଗ୍
ସେନା ଆମ ଜେଜେ ଅମଳ ତାଙ୍କ ଜେଜେ ତାଙ୍କ ଜେଜ ଅମଳର ଗଛ ସେଥିପାଇଁ ବେଶୀ ଫଳ ଫଳେନି
କିନ୍ତୁ ବର୍ଷରେ
ଅଁ ହଁ ହୁଏ ଏଗ୍ ଆମର ଫଳେନି ବେଶୀ ଗୋଟା ଅଧା ଫଳେ ଆଉ ଯଦିବି ଫଳେ ସେ ପଡ଼ିଲାପରେ ତଳେ ଆଉସେ ଆମ୍ବ ଆଉ ନଥାଏ।
ମାନେ ବହୁତ୍ ବଡ଼ ଗ
ହଁ ହଁ ତଳେ ପଇିଲାପରେ ଆମ୍ବ କୋଉଠି ଚୋପା କୋଉଠି ଆଉ କୋଇଲା କୋଉଠି ଟାକୁଆ କୋଉଠି ତାମାନେ ପତା ନଥାଏ ଏତେ ଦୂରରେ ଆ ମ୍ବ ପଡ଼ିକି ପୁରା ଛିନ୍ ଛତ୍ର ହେଇଯାଏ।
ଆଜ୍ଞା ହୁଁ ଆପଣ କେବେ ଖାଇଚନ୍ତି କଞ୍ଚା ମାନେ କ
ହଁ ହଁ ମୁଁ ଆମ ବାପଘର ଅଛି ଗୋଟା ଆମ୍ବ ତମେ ଯଉ କାକୁଡ଼ି ଭଳିଆ ଚୋବୁଥିବ ସେ ରାସୁ ରାସୁ ରାସୁ ରାସୁ ହଉଥିବ। ହଁ ଆଉ ଲୁଣ ଲଙ୍କା ମୋର ଗୋଟେ ଭାଇ ଥିଲେ ସିଏ ଟିକେ ପୋଡ଼ିକି ଛ ସେବେଠୁ ତାଙ୍କ ଅଣ୍ଟା ବହୁତ୍ ଏଞଜଡ଼ ହେଇଯାଇଥିଲା ଜମା ଚାଲି ପାରୁନଥିଲେ ସିଏ ଆମ ବାରିକି ଯିବ ସେ ଭାଇ ଗୋଟେ ନେଖା ନେଇ ଆସିବ କ ମତେ ଡାକିବ କଇଁବ ଆଇ ଆଉ ଖାଇବା ଲୁଣ ଲଙ୍କା ନେଇକି ଯିବି ତାରମୋର ବସି ଖାଇବୁ
ଆଜ୍ଞା ସେତେବେଳେ ଛୋଟବେଳେ ଯୋଉ ମଜା କରି ଥାନ୍ତି ଏବେ ମନେ ପଡ଼ିଲେ ବହୁତ୍ ମାନେ ଖୁସି ଲାଗେ ଆଜ୍ଞା ଆଜ୍ଞା। ଆଉ ସେଦିନତ ଫେରି ଆସିବନିନା ହଁ।
ହଁ ଅଁ।
ଏବେ ଯେତେ ଖୁସିରେ ରହିଲେବି ସେଦିନ ଛୋଟବେଳର ଯେତେ ମାନେ ସ୍ମୃତି କେବେବି ଆସି ଫେରିକି ଆସିପାରିବ ନି ଆଜ୍ଞା।
ଉଁ ଆଉ ଆଉ ଯାହା ଖାଇବେ ନା କଣ‌ ଖା ଖାଇନାହାନ୍ତି ନା ନା ଖାଇଛନ୍ତି?
ଖାଇନୁ। ମୁଁ ଏବେ ଯାଉଛି ଖାଇବି ଆପଣ ଆପଣ ଖାଇନାହାନ୍ତି?
ନା ନା ଖାଇନି ପୁଅକୁ ଖୁଆଇ ଦେବି ଖୁଆଇ ଦେଇକି ମୁଁ ଖାଇବି। ହୁଁ ହୁଁ ହୁଁ।
ଆଉ ଘରେ ସମସ୍ତେ ଖାଇ ସାରିଲେଣି?
ହଁ ହଁ ସମସ୍ତେ ଖାଇ ସାରିଲେଣି ବାପା ଭୋଜି ଖାଇବାକୁ ଯାଇଥିଲେ ଆଉ ଖାଇବୁ ମା ଖାଇବେ ମୁଁ ଖାଇବି ଆଉ ମୋ ପୁଅ ଖାଇବ ଆମ ଅପା ଖାଇବେ ହଁ।
ଆଜ୍ଞା।
ଓ ଓ ମୋ ତଳି ପେଟ ଟା ଆଜି ପୁରା ଟାଣୁ ଛି ମୋର। ଭାବୁଛି ହଁ ଭାବୁଛି ହଁ ଗୋଲ ମରିଚ ଟିକେ ଖାଇଦେବି ନହେଲେ ନାଇଁ ଟିକେ ଜିରା ଚୋବେଇ ଦେଲେ ଭ
ଜିରା ଜିରା ଲୁଣ ଟିକେ ଖାଇ ଦଉନାହାନ୍ତି।
ହୁଁ।
ଆଜ୍ଞା ଆଜ୍ଞା ଆପଣ ହଉ ଠିକ୍ ଅଛି ଆପଣ ଯାଆନ୍ତୁ ଖାଇଦେବେ ଆଜ୍ଞା।
ହଁ।
ଆଜ୍ଞା ରଖୁଛି ପରେ କେତେବେଳେ କଲ୍ କରିବି ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା।